ହାଲୋ।
ହାଲୋ।
ୟେସ୍ ନମସ୍ତେ।
କୁହନ୍ତୁ କଣ କରୁଚନ୍ତି?
ହଁ ବସିଚି।
ହଁ ହଁ ଏବେ ଆସିଲା।
ଆଛା।
ସା ଖାଇସାରିଲେଣି?
ଆଜ୍ଞା। ହଁ ତମ ବିଷୟରେ କୁହ। ତମ ହବିସ ବିଷୟରେ କୁହ?
ମୁଁ ବି ସେମତି ତ କିଛି ନାହିଁ ବାସ୍ ହବିସ୍ ତ ଅଛି କି କଣ କହିବି ଜାଣିପାରୁନି।
ନାଇଁ ମାନେ କୋ ବିଷୟରେ ଇଣ୍ଟରେଷ୍ଟେଡ ତମେ ହବି? ଲାଇକ ଅ ଏ ମାନେ ଏ ବଗିଚା କାମ। ଯେମିତି କିି ଚିତ୍ରାଙ୍କନ ଯେମିତି କିି ଯେମିତି କି ବହି ପଢିବା, ଯେମିତି କିି କାଇଁ ଚିତ୍ର କରିବା।
ହଁ ନୂଆ ନୂଆ ବହି ପଢିବାକୁ ବହୁତ ପସନ୍ଦ। ନୂଆ ନୂଆ ବହି ପଢିବାରେ ବହୁତ ଉଁ ପଢିବାକୁ ବହୁତ ପସନ୍ଦ।
ହ ମାନେ ପୌରାଣିକ ହଉ ମତେ ବହି ପଢିବାକୁ ଭଲ ଲାଗେ। ଆଉ ଚିତ୍ରାଙ୍କନ କରିବାକୁ ଭଲ ଲାଗେ, ଆଉ ଚିତ୍ର ସହିତ କଲର କରିବାକୁ ଭଲ ଲାଗେ। ନୂଆ ନୂଆ ମାନେ ଉପନ୍ୟାସ ପଢିବାକୁ ଭଲ ଲାଗେ, ଗପ ପଢିବାକୁ ଭଲ ଲାଗେ। ଏସବୁ ଆଉ। ହବି ଦ୍ଵାରା ମନ ଫ୍ରି ହଉ ମାନେ କଣ ଅ ମାନେ ହାଲକା ଲାଗେ ହବି ଦ୍ଵାରା ମାନେ ଆମେ ଯୋଉ ଯେକୌଣସି ମାନେ କଣ ମାନେ ଗୋଟେ ଚିତ୍ରାଙ୍କନରେ ଯଦି ଆମେ ମନ ଦବା ବାକି ସମୟ ମାନେ ଆମର କଟିଯାଏ। ମନ ହାଲକା ଲାଗେ। ସେଇ ଟାଇପ ର ଆଉ।
ହୁଁ ବହିରୁ ତ ବହୁତ କିଛି ନୂଆ ନୂଆ ଜିନିଷ ବି ଶିଖିବାକୁ ମିଳେ। ନୂଆ ନୂଆ ବହିରେ ଟିକ ଟିକେ ଭଲ ଲାଗେ ପଢିବାକୁ କିଛି ନୂଆ ଜିନିଷ ଶିଖିବାକୁ।
ହଁ ଯେମତି କିି ମତେ ଭଲ ଲାଗେ ପୌରାଣିକ ବିଷୟ। ମାନେ ଆଉ ଗୋଟେ ହ ସେ ମହାପୁରୁଷଙ୍କ ବିଷୟରେ। ଅ ଆୋ ହ ମାନେ ପୁରୁଣା ଲୋକଙ୍କ ବିଷୟରେ ଏସବୁ ବିଷୟରେ ମତେ ପଢିବାକୁ ବହୁତ ଭଲ ଲାଗେ।
ହୁଁ ମତେ ବି ସେମତି ଯେଉଁଟା ନଜାଣିଥିବି ସେସବୁ କଥା ଜାଣିବାକୁ ବହୁତ
ବେଶ କରିକି ମହାପୁରୁଷଙ୍କ ବିଷୟରେ ପଢିବାକୁ ଭଲ ଲାଗେ। ଯେମିତିକି ଓଡିଶାର ପର୍ବପର୍ବାଣୀ ବିଷୟରେ। ଆଉ ଲୋକ ଗୀତ ବିଷୟରେ। ଏସବୁ ବିଷୟରେ ପଢିକି ବହୁତ କଥା ଜାଣିବାକୁ ମିଳେ ଆଉ। ତମେ
ହଁ।
ସବୁ ପଢ଼। ଓଡିଆ ଗପ ବହି ପଢ଼?
ଆଜ୍ଞା?
ଓଡ଼ିଆ ଗପ ବହି ପଢ଼?
ହଁ ବହୁତ ଭଲ ଲାଗେ ମୋତେ ଗପ। ମୋତେ ଗପ ବହୁତ ପସନ୍ଦ।
ପଠ ଛୋଟ ପିଲାର ଏସବୁ ବିଷୟରେ ପଢ?
ହ୍ୟାଲୋ?
ସେମିତି କେତେ ସେ ବହି ତଁ କେବେ ମିଳିନି। ହଁ, ହ୍ୟାଲୋ?
ହଉ ସେଇ ଛୋଟ ପିଲାଙ୍କ ବହି ଗୁଡା ବହୁ ଶିକଣ ଥାଏ। ହ୍ୟାଲୋ ଶୁଭିଲା?
ହଁ କୁହନ୍ତୁ ହୁଁ ହୁଁ।
ନେଟାର୍ ଇସୁ ଅଛି ଯୋଉ ବହି ହ୍ୟାଲୋ?
ହୁଁ କୁହନ୍ତୁ।
ଶୁଭିଲା?
ନାଇଁ ନାଇଁ ଅଛି କୁହନ୍ତୁ ହଁ।
ତାପରେ ମାନେ କଣ କହିଲ? ଆ ଭଲ ଭଲ ବହି ହୁଁ। ଭଲ ଭଲ ବହି ମିଳିଲେ ମାନେ ଭଲ ଲାଗେ ପଢିବା ପାଇଁ ଆଉ।
ହୁଁ ମୁଁ ବି ଯେତେବେଳେ ସ୍କୁଲରେ ଥିଲି ଲାଇବ୍ରେରୀରୁୁ
ଲାଇବ୍ରେରୀ ଲାଇବ୍ରେରୀରେ ବହି ସବୁ ମିଳେ ଗପ ବହି।
ସବୁ। ହଁ। ଗପ ବହିି ମିଳେ ମହାପୁରୁଷଙ୍କ ବିଷୟରେ ସବୁ ମିଳେ। ସେ ବହିଊରା ମୁଁ ସେ ବହିରୁ ଉ ଠେଇକି ଆଣି ବସି ପଢେ ଘରକୁ ବି ନେଇକି ଆସେ। ଆଉ ବହୁତ ଥାଏ ନା ଔଷଧ ବିଷୟରେ କିଛି ଜାଣିବାକୁ। ସେ ବହି ବି ଆଣେ। ସ ଏ ଭଲ ଲାଗେ। ହଁ ହଁ। ହୁଁ ଆଗକାଳ ଲୋକ କଣ କେମିତି କରିକି ଏ ସବୁ ରହୁଥିଲେ।
ଜଡିିବିଟି ଜଡିିବୁଟି ବିଷୟରେ ମାନେ ଗୋଟେ ଗୋଟେ ବହିରେ ଲେଖା ଥାଏ। କଣ କଲେ କଣ ଖାଇଲେ ଏଇ ରୋଗୁଟା ଭଲ ହେଇଯିବ, ସେ ବିଷୟରେ ବି ଗୋଟେ ବହି କି ସେ ବିଷୟରେ ବି ପଢିଲେ ଜଣା ଡ଼େ ଆଉ ଆୟୁର୍ବେଦିକ ବିଷୟରେ ଅଛି। ଆଉ ହୋ ଚି ଆଉ କଣ ଆଉ ସବୁ ମାନେ ଶିକ୍ଷଣୀୟ ଜିନିଷ ଯେମିତି କିି ଅ ଆଦର୍ଶ କଥା ଏ ସବୁ ବହିଥାଏ, ସେଟା ପଢିଲେ ଭଲ ଲାଗେ। ହୁଁ। ତାପରେ ଆଉ ହଉଚି ଯେମିତି କିି ଭାରତର ଅ ମହାପୁରୁଷ ମାନଙ୍କ ବିଷୟରେ ଏସବୁ ବିଷୟରେ ପଢିକି ଭଲ ଲାଗେ। ତମେ ଲାଇବ୍ରେରୀରେ ମ ମାନେ ହଁ କ ଲାଇବ୍ରେରୀରେ ପ୍ରାୟ ଟାଇମ ସବୁ ବହି ମିଳେ। ଯେମିତିକି ମାନେ ମହାପୁରୁଷଙ୍କ ବିଷୟରେ। ଆଉ ଭୌଗୋଳିକ ବିଷ ୟରେ ଇତିହାସ ଏ ସବୁ ସବୁ ବହି ମିଳିଯାଏ। ତାପରେ
ହଁ ଯାହାବି ଯେକୌଣସି ବହି ବ ଖୋଜିବେ ମିଳଯିବ।
ହଁ ସବୁ ବହି ପଢିଲା ପରେ ହ ଟିକେ ଭଲ ଲାଗେ, ଆଉ ଅଧିକ ବିଷୟ ମାନେ ବିଷୟରେ ଜାଣିବା ପାଇଁ ମିଳେ। ସବୁ କଥା ଯେ କୌଣସି ବହି ବିଷୟରେ ଜାଣିବାକୁ ମିଳେ, ସେ ସମୟର ପରିସ୍ଥିତି କଣ ଥିଲା କେମିତି ଲୋକମାନେ ଚଳୁଥିଲେ। କଣ ଜୀବନ ଶୈଳୀ ଥିଲା? ସବୁ କିଛି ବହିରେ ଲେଖା ଥାଏ। ତ ସେଇଟାକୁ ଆମେ ଜାଣିପାରୁ। ବହିଟା ଆମ ମାନେ ଜୀବନ ବା ଆମ ଜୀବନର ଗୋଟେ ଏ ଅଂଶ କହିଲେ ଭୁଲ ହବ। ଅନି କାରଣ ବହି ଦ୍ଵାରା ଆମେ ସବୁ ଶିକ୍ଷା ପାଇଥାଉ। ଆଉ ବହି ଦ୍ଵାରା ଆମେ ଜ୍ଞାନ ପ୍ରାପ୍ତ କରିଥାଉ। ଏସବୁ ବିଷୟରେ ମାନେ ନୂଆ ନୂଆ କଥା ଜାଣିବାରେ ବହି ବେଶୀ ଆମକୁ ସାହାଯ୍ୟ କରିଥାଏ।
ସାହାଯ୍ୟ କରେ।
ହଁ ସାହାଯ୍ୟ କରିଥାଏ, ତାପରେ ବହି ଯେତେବେଳେ ଆମେ ପଢୁ ସେତେବେଳେ ଆମେ ବାହାରର ସଂସାର ବିଷୟରେ ଭୁଲି ଯାଉ। ବହିରେ ମନ ଧ୍ୟାନ ଦେଇ ପଢିଲା ପରେ କିଛିଟା ହାଲକା ଲାଗେ ମନ। ଯାହା ଦ୍ଵାରା ଭଲ ଲାଗେ। ନାଇଁ କି? ତାପରେ ଅନେକ ସମୟରେ ଲାଗେ କି ବହି ଦ୍ଵାରା ଟା ଆମ ଜୀବନର ଅନେକ ସମସ୍ୟା ସମାଧାନ ହେଇଯାଏ। ଯାହା ଦ୍ଵାରା ଆମେ ପଢିକି ମାନେ ସବୁ ବିଷୟରେ ବୁଝିକି ସେଇଟା ଆମ ନିତ୍ୟ ଦିନର ଜୀବନରେ ଆମେ ଲଗେଇ ପାରୁ।
ହଁ, ଆମେ ବି ଯାହାବି ବାହାରର ଜିନିଷ ପଢିଥାନ୍ତି ସେ ସବୁ ଛୁଆଙ୍କୁ ବି ଶିକେଇବାକୁ ବହୁ ସହଜ ହୁଏ, ଛୋଟ ଛୁଆ ତ ଉ ଥାନ୍ତି ନା କିଏ ମୁଁ ଗ ଗପ ଶୁଣିଲେ ଶୋଇବି, ଗପ ମତେ ଶୁଣାଅ କିଏ କହିବ ମତେ ଭୂତ୍ ତ ଗପ ଭଲ ଲାଗେ, କିଏ କହିବ ମତେ ବାହାର ଅଲଗା କିଛି ଗପ କୁହ ଆଗ କାଳରେ ସବୁ କଁ ହୋଇଥିଲା - ତ ସେ ସବୁ କଥା ବହୁତ ଭଲ ଲାଗେ
କମାରୀଙ୍କ ବିଷୟରେ କୁହନ୍ତୁ, ଆଉ ଭୁତ ଗପ ଆଉ ସି ଯେମିତି କି ପୌରାଣିକ ବିଷୟ ଏ ସବୁ ଶୁଣିବାକୁ ପିଲାମାନେ ବହୁତ ଭଲ ପାଆନ୍ତି ସେଥିପାଇଁ ସେଥିପାଇଁ ଭଲ ଲାଗେ, ଆଉ ହୋଉଚି ମୋର ପ୍ରିୟ ହବି ହଉଚି - ଚିତ୍ରାଙ୍କନ କରିବା ମାନେ ଚିତ୍ - ଚିତ୍ର ଅଙ୍କନ କରିବା ମତେ ବହୁତ ବହୁତ ପିଲା ବେଳୁ ମୋର ବହୁତ ପସନ୍ଦ
ମୋ ତ ମୁଁ ତ ହବି ପଢିବା ତ ବଇତ ଇଣ୍ଟରେଷ୍ଟ ଅଚି ଟ୍ରାଭେଲିଂ କରିବା ମାନେ ହଉଚି ଗାଡିରେ ବୁଲିବା କିବା ଭଲ ଭଲ ଜାଗାକୁ ଯାଇକି ବୁଲାବୁଲି କରିବା ସେଗୁରାତ ବହୁତ ହି ପସନ୍ଦ- ମତେ ନୂଆ ନୂଆ ଜାଗା ବହୁତ ପସନ୍ଦ ଯିବାକୁ
ଆଛା, ଆଉ ମାନେ କଁ କହିଲ - ମତେ ଚିତ୍ରାଙ୍କନ ବହୁତ ପସନ୍ଦ, ଚିତ୍ରାଙ୍କନ କରିବା ଦ୍ଵାରା ମୋ ମନ ହାଲକା ହୁଏ ମନ ଭଲ ଲାଗେ ଆଉ ନୂଆ ନୂଆ ଚିତ୍ରାଙ୍କନ କରିବାକୁ ମତେ ବହୁତ ଭଲ ଲାଗେ ମୁଁ ଯେତେ ସମୟ ମାନେ ଫାଙ୍କାରେ ବସିଥାଏ ସବବେଳେ ହାତରେ ପେନସିଲ ଧରିକି ଗୋଟେ କାଗଜ ଧରିକି ସବବେଳେ ଚିତ୍ରରେ ପ୍ରାକ୍ଟିସ କରେ, ଏବେ ବି ଛୋଟ ବେଳୁ ଏବେ ନୁହଁ ଛୋଟ ଛୋଟବେଳୁ ମୋର ଅଭ୍ୟାସ ଟା ଅଛି
ହୁଁ ହୁଁ ମୁଁ ତ କେବେ ଡ୍ରଇଂ କରୁନଥିଲି ଏବେ ଏଇ କଲେଜ ଯିବା ଟାଇମରୁ ତାପରେ ଡ୍ରଇଂ ରେ ଚାଲିଚି ଡ୍ରଇଂ ତା ଦିହରେ ସବୁ ପାଠରେ ତ ବହୁତ ଡ୍ରଇଂ ରହିଯାଉଚି
ହ
ତ ସେଥିଲାଗି ଚାଲିଚି - ଚାଲିବା ସହିତ ତ ମାଇଣ୍ଡ ବି ବହୁତ ଫ୍ରି ହେଇଯାଉଚି ତା ସହିତ ଡ୍ରଇଂ ବି ହଉନି - ନଥିଲା ତା ଦିହରେ ଡ୍ରଇଂ ବି ଭଲ ହଉଚି, ସବୁଥିରେ ଇଣ୍ଟ୍ରେଷ୍ଟ ମାନେ ଟିକେ ଭଲ ଲାଗୁଚି କରିବାକୁ ସବୁ -
ଚିତ୍ର କରିବା ଦ୍ଵାରା ନୁହେଁ କି ଭଲ ଲାଗିବନି କି ମାଇଁ ମନ ଟା ଭଲ ଲାଗେ- ମନ ସ୍ଥିର ହୁଏ, ମାନେ ପାଠ ଉପରେ - ଏ ମନ ଧ୍ୟାନରେ ଗୋଟେ ଏକଥା ମାନେ ଡ୍ରଇଂ କରିବା ଦ୍ଵାରା ମନ ଟା ସ୍ଥିର ହେଇଯାଏ। ସ୍ଥିର ହେଲେ ପାଠ ପଢିବାକୁ ଟିକେ ଭଲ ଲାଗେ ସେଥିପାଇଁ ଅଧିକାଂଶ ଲୋକମାନେ ସେ ତାଙ୍କ ମାନେ ହ ଖାଲି ଟାଇମରେ ଯୋଉଟା କାମ ଟାକୁ ଭଲ ପାଆନ୍ତି ସେମାନେ କରନ୍ତି ଟାଇମ୍ ଟା, ସେଇ ସମୟଟା ସେମାନେ ତାଙ୍କ ମନ ଖୁସି କରିବା ପାଇଁ ଯେକୌଣସି ଗୋଟେ କାମ କରନ୍ତି ଯେମିତି କି ବଗିଚା କାମ କରିବା ଯେମତି କି ଚିତ୍ରାଙ୍କନ କରିବା ତମ୍ପରିକା ଆ ଟ୍ରାଭେଲ କରିବା ମାନେ ବୁଲିବା ଏସବୁ - ହଁ ମାନେ ପସନ୍ଦ କରନ୍ତି ଲୋକମାନେ। ତେଣୁ ସମସ୍ତେ ସମସ୍ତଙ୍କ ରୁଚି ଅନୁସାରେ ତାଙ୍କର ଜୀବନ ଶୈଳୀକୁ ନେଇ, ଏ ବେସ୍ତ